ହଁ।
ହଁ।
କଣ କାମରେ ବ୍ୟସ୍ତ ତ କି?
ହଁ ଟିକେ କାମ ଥିଲା ଆଉ ହୁଁ। ନା କଁ ହେଇଛି ଘରେ ଟିକେ ନେଟ ଟୋଟାଲ ପାଉନି ଦି ଦିନ ହେଲାଣି। ଆଉ ଏଇ ଶୋଇଲେ। ଯେତେଯା କଥା ହେଇଥିଲି କୁନ କାଲିନା ପହର ଦିନ କଥା ହେଇଥିଲି ଆଉ ହଉଛି ବର୍ଷା ଉଠେଇଲା ହଁ ବର୍ଷା ଉଠେଇଲା ତ ଆଉ କଲ କରିନଥିଲେ।
ତମୋ ସହିତ ମୋର କଥା କ୍ଲିୟର ଶୁଭୁଛି ଆଉ କୋଉଥର କାହା ସହିତ କରି ମା ହଉନି ମୁଁ ସେଆକୁ କଳେଇ ତିନିଟା ବେଳେ ଯୋଉଁ ମେସେଜ୍ କରିଥିଲା ମୁଁ ଶୋଇ ପଡ଼ିଥିଲି।
ହଁ ହଁ ଆଉ ସେୟା ଘରୁକୁ ଗଲେ ଏଟାରେ ମୋ ନେଟୱାର୍କ ଟୋଟାଲ ପାଉନି ତ ବେକାରିଆ କଲ ଟା ନଷ୍ଟ ହବ।
ହଉଛି ତ ଆଉ ହବ କଣ।
ହଁ ବା ନେଟୱାର୍କ ସେଇଥିରେ ଟିକେ ଖାଲି ନେଟୱାର୍କ ପ୍ରୋବ୍ଲେମ ହେଲା ବେଳୁ
ହଁ କଟି ଯାଉଛି ଏଆଡେ କଥା ନ ଶୁଭିଲେ ବିକଟି ଏମିତିରେ କାଟି ଦଉଛନ୍ତି। ଆଉ ଛୁଟି କେତେବେଳେ ହବ?
ଆଉ କ
ଟାଇମି ହେଇଗଲାଣି।
ଛଅଟା ପାଞ୍ଚ ହେଲାଣି ଆଉ ଦଶ ପନ୍ଦର ମିନିଟ ଭଳିଆ ବସନ୍ତୁ ପଳେଇବେ ତା ପରେରେ ଆଉ।
ହଁ ବସି କାମ ସରିଯାଇଛି ଆଉ ଖାଲି ଟାଇମ ନହେଲେ ଆଉ ଯାଇପାରିବନି ଆଉ।
ହଁ ବସଛ।
ମୁଁ ବା ସେଇ ମୁଁ କହିନି ଝିଅକୁ ମୁଁ କଇନି ଉଠନି ଟିକେ ସଞ୍ଜ ଦେଇଦବ ମୁଁ ଟିକେ ମୁଁ କଥା ହେବି ଫୋନ ରେ। ପ୍ରଗତି ସହିତ ଫେର ଶୋଇବ ପ୍ରବଳ ଗଧ ଶୋଇବାରେ। ସେଇୟାକୁ କହିଥିଲି ତୁ ଦୂର ହେଇକି ଉଠିଲି ପଳିଆଇଲା ଆଉ କହିଲା ମାମା କଥା ହେଇ ସାଇଲୁଣି ମୁଁ କହି ନାଁ ସେ କଣ ବ୍ୟସ୍ତ ନା କଣ କାଇଁ କଲ୍ କଉ ମେସେଜ୍ କରିଥିଲି ରିପ୍ଲାଏ ଦେଲେନି। ଆଉ ତୁ ନହେଲେ ମୁଁ ସଞ୍ଜୟ ଦେଇ ସାର କଥା ହେମି ପଛରେ ଆଉ ପୁଣି ମେସେଜ କଲେ ସଞ୍ଜ ଦେଇଦବୁ? ମୁଁ କଥା ହେଇକି ଆସେ ଛାତରେ ତ ନହଲେ ତଳକୁ ଟାୱାର ବି ପାଉନି ଆଉ ହୁଁ।
ବର୍ଷା ହଉଛି ବୋଲି ନେଟୱାର୍କ ପ୍ରୋବ୍ଲେମ ଏମଟା ଟିକେ ରହୁଛି ଅଧିକ ଆଉ।
ଖାଲି ରେ ବି ଏଇଟା ହଉଛି। ହଉଛି ଅଳଦେଇ କହୁଛି ତା ଆମର ଦୂର ହେଇଯାଉଛି ବୋଲି କଥାବୁନି ଆଉ। କ୍ଲିୟର ଶୁଭୁଛି ମୋ କଥା ତାକୁ ଜ ଜମା ଶୁଭୁନି। ହଁ ଆଉ
ଆଉ ଏ ର ରୋଷେଇ କ ହେଇଥିଲା ଆଜି?
ଆଜି ହେଇଥିଲା ସେଇ ଭାତ ଡାଲି ଆଉ ପୋଇରାଇତା ଆ ଅଣ୍ଡା ଆମ୍ଲେଟ ଅଣ୍ଡା ଆମ୍ଲେଟ ଏ ଝିଅ ଦାରେ କଣ କଣ ରାଜୁ ହଉନି ମାଛ ଖାଇବାକୁ? କହୁଛି ହତ୍ୟାରମି ମୁଁ କି ଆଉ କେମିତି ଜିବ ହତ୍ୟା କରୁନୁ
ସବୁ ଖାଉଛନ୍ତି ମୁଁ ଦଶମରେ ଆଇଁଷ ଖାଇବିନି ଛାଡିଦବି ମୁଁ କ କ ସ୍କୁଲ ଏ ଅଣ୍ଡା ଖାଇବା ପଡିବ ବୋଲି ଏଠି ଟିଫିିନ ହେଇଛିିବ ବୋଲି କହୁଛିି ନା କଣ କଲା ନା ମୁଁ ଖାଇମିନି।
ଆ ମୁକୁ କହିଲେ ମଝିରେ ମଝିରେ ଟିକେ ନେଡ ସ୍ଲୋ
ତ ହଉଛି ଆଉ ତ କଣ କରିବା ଆମେ?
ହୁଁ ହୁଁ।
ସେଇଆକୁ ରାଜିବ ଆଉ ଆଇଁଷ ଖାଇବାକୁ ରାଜିବନି ଅଣ୍ଡା ଆମଟ ବିିନି ଖାଇ ଅପାହାର ଦେଇଥିଲି ମାଛ ଇଏ ତାକୁ ବି ଖାଇଲାନି ସେ ତ ମଁ ଆ ଆଇଁଷ ଖାଇବନି ମନା କରୁଛ ଆଉ। ଅଲଗା ତ ଖାଇଲା ତା ବାବା ଅଲଗା ଖାଇଲି ସିଏ ଅଲଗା ଖାଇଲା। ମାଛ ଖାଇଲାନି ମୁଁ କି ତୋଉ ନ କି ଆମେ ବି ଆଉ ହଁ କାଇଁ ଆଉ ଇଏ ଇଏ ହଉନାହାନ୍ତି କହୁଛି ମୁଁ ଦଶମରେ
ହଁ ନା ନା କହିଲା ମୁଁ ଦଶମରେ ଆଇଷ ଖାଇବିନି ମୁଁ କନି କଣ ଦଶମରେ ପାଠ ପଢିଲି ମାର୍କ ରଖିବି ଆଇଁଷ ଖାଇଲେ ମାର୍କ ଠାକୁର ଦେ ପୂଜା କଲେ କି ଆମେ ପ ପୂଜା ପାଠ କରି ତାର ମ ମାକେ ଲେଖିଦେବେ ଯେମିତି।
ନାଁ ନ ପଢିଲେ ତମ ଯେତେ ଠାକୁର ନାଁ କ କରମ ନ କଲେ କଣ ଫଳ ମିଳ।
ଶୋଇବ ମାନେ ଏମିତି ପରଦିନ ମୋ ସାଗେରେ ଇଏ କଲା। ଟିଉସନ୍ ରୁ ଆସିବ ଶୋଇବ ସ୍କୁଲ ଡାକି ଡାକି ଶୁଣିବାର ନାହିଁ। ଗୀତରେ ସିଏ ପୁରା ଫାଷ୍ଟ ହବ। ପାଠରେ କଣ ହବ ନାଁ ନିଦରେ ଫାଷ୍ଟ ସେ।
ଖାଲି ତାର ନୁହ ଶୋଇବା ଟା ସମସ୍ତଙ୍କର ଆମେ ବି ଶୋଉନ କି। ଶୋଇ ଶୋଇ ଆମର ପୁରା ଲେଟ୍ ହଉଛି ଆସିବା ପାଇଁ।
ହଁ କାମଟା ଅଛି ଆମେ ସେଇଟା କ ଯିବା ସେଟା ଗୋଟେ ଇଏ ନାଁ। ଆ ଟିଉସନରୁ ଆସି ଶୋଇଲା ଆଠଟା ରୁଟିଖଣ୍ଡେ ଆଇଲା ଶୋଇଲା ମୁଁ ରାଗରେ ଡାକିଲି। ଘର କାମ କଲି। ତଥାପି ମୁଁ ଯାଉଥାଏ ଘରେ ଦୂ ଦକି ମାନେ ରାଗିକି ଫମ୍ଫ ଫମ୍ଫ ଲାଇଟ୍ ଦେଇ ଦଉ ଥାଏ ଫ୍ୟାନ୍ ବନ୍ଦ କରି ହେଲା ତଥା ବି ଉଠିବାର ନାହିଁ। ହଉଛି ପୁଣି ଆ ଯିବି ନଅଟା କୋଡିଏ ହେଲା ମୁଁ ଯାଇକି ଡାକିନି ତଥାପି ନିଦବାଉଲାରେ ଅନେଇଛି ମତେ ପୁଣି ହଠାତ୍ କିନା ଆଇ ଆଇକି ତୁ ମ ଉଠୁନୁ ଆସିକି ତିନି ଟା କୋଡିଏ ହେଲାଣି ମୁଁ କହିଲି ତୁ ପାଠ ପଢ଼ିବୁ ମୁଁ ତତେ ଡାକି ବି ସବୁବେଳେ ଡାକୁଥିମି ଖାଲି ଇଏ କରୁଥିବି। ଆଉ ଦୁ ଦୂରୁ ଦୂରୁ ହେଇକି ଦାନ୍ତ ଘସିଲା ଆଉ ଗାଧେଇଲାନି ଖାଇଲାନି ରାଗିକି ସ୍କୁଲକୁ ପଳେଇଲା। ସ୍କୁଲ ପଳେଇଲା ମୁଁ କହିନି ନହଲେ ଦହିବରା ନେଇଯା। ତା ଖାଇବୁ ଆଉ ଆଉ ତାର ରାଗ ପୁରା ପସିଲା ତାର ଆଉ କାହିଁକି ଡାକିଲୁ ଫୁଣି ମାମୁଁଙ୍କୁ ଫୋନ୍ କଲୁ ତାକୁ ସେଉ କାଟି କହିଥିବେ ଦୋକାନ ମୁଁ କାଲି ପଇସା ଦେବି ସେ ଖାଇଥିବ କଣ ଖାଇବା କଥା ପୁଣି ମାମୁଁ ନେଇଥିଲେ ଟିଫିନି ସେ ତାଙ୍କର ଘରୁ ନେଇ ଏଇଆକୁ ଖାଇଦବୁ ରୁଟି ତାଙ୍କଠୁ ରୁଟି ନେଇଗଲା ସନ୍ତୁଳା ବନେଇ ବ ବୋଲି ଆଉ ଆଣିଲାନି। ସେ ରୁଟି ସନ୍ତୁଳା ତାଙ୍କ ଡାଇବେଟିସ୍ ବୋଲି ସନ୍ତୁଳା ନିଅନ୍ତି। ତା ସାଙ୍ଗ ମାନଙ୍କ ସହିତ ରୁଟି ନେଇକି ଖାଇଲା। ଆସିକି ଘରେ ଖାଇବନି ଖାଇବାରେ ଖାଲି ଖାଲି ଆଡୁ ସାଡୁ ଖାଇବାକୁ ଇଏ କରୁଛି ମାନେ ସେ ଦିନ ମୁଣ୍ଡ ବିନ୍ଧିଲା ଗ୍ୟାସ୍ ହେଇଗଲା ପେଟ ଖରାବେଳ ପର୍ଯ୍ୟନ୍ତ ପେଟ ଗ୍ୟାସ୍ ହେଇଗଲା ମୁଣ୍ଡ ବିନ୍ଧୁଛି ତିନି ଦିନ ହେଲା ହଁ ହଁ। ଆଉ ସେଇୟାକୁ ତିନି ଦିନି ହେଲା ମୁଣ୍ଡ ବିନ୍ଧୁଛିି ମୋ ମୁଣ୍ଡ ମୁଣ୍ଡ ହଉଛି ମୁଁ କିହିଲି ତୁ ଖାଇବୁନୁ ଖାଲି ଆଡୁ ସ୍ ସାଡୁ ଖାଲି ଏ ଫାଷ୍ଟ୍ ଫୁଡ୍ ଜିନିଷ ଏଇଗୁଡ଼ା ଖାଲି କହୁଛି ଖାଇବି ଭାତରେ ମୂଳରୁ ମନ ନାହିଁ।
ସେଇ ବେଶୀ ହଉଛି ଗ୍ୟାସ୍ କରୁଛି ଆଉ।
ଛୋଟ ଛୁଆଟେ ଖାଉନୁ ଟାଇମ୍ ରେ ଠିକ୍ ଇଏରେ ଭଲ ଖାଦ୍ୟ ଯୋଉଟା ଆମର ଭାତ ଟା ଆଗ ଖାଇବୁ। ହଁ କି ସକାଳୁ ନଅଟା ଭିତରେ ଖାଇବୁ ସେ ଯୋଉ ଦିନ ସ୍କୁଲ ନଥିବ ସେ ବାରଟା ବେଳ ପର୍ଯ୍ୟନ୍ତ ଖାଉନଥିବ ଡାକିଡାକି ଶୁଣିବନି ସେ ରୁଟି ଖାଇବି ନି ସେ ଭଜା ଖାଇ ବିନି ସେ କିଛି ଖାଇବିନି ଏଟା ଖାଇ ମିନି ସେଟା ଖାଇବିନି। ସେରା ପେଟ ଗ୍ୟାସ୍ ମୁଁ କହିଲି ଭୋଗିବୁ କଣ ହବ କଣ ହୋଉଛି ମତେ କାହିଁ କହୁଛୁ। ହୁଁ ଘରେ ମୋର ଦୋକାନ ଆମର ଦୋକାନରୁୁ ବିସ୍କୁଟ ସେ କୁର୍କୁରି ଖାଇନି ଡେଲି ତାଙ୍କର ମାନେ ଇଏ ସେଗୁଡ଼ାକ ପେଟ କାଟିବନି ନା ପୁଅ ଖାଇ ପେଟ କାଟୁଛି ମୁଁ କହିଲି ପେଟ କାଟିବା କଥା ମତେ କହିବୁନୁ। ଆଉ ଯାହା କହିବୁ ପେଟ କାଟିବା ନିଜ କାରଣରୁ କାଟୁଛି। ଖାଦ୍ୟ ଟା ସେମିତିଆ ଖାଉଛ ତମ ପେଟ ଟା କାଟୁଛି ସେଥିପାଇଁ ମୁଁ କିଛି କରିପାରିବିନି। ରାଗିକି ଇଏହେଲି କୋଉ ଛାଡୁଛନ୍ତି ସେଇ ଜିନିଷ ଗୁରାକୁ ଖାଇବା।
ହଁ ସେ ଆମ ଘରେ ସେ ଆମ ବାପା ପାଟି କରୁନାହାଁନ୍ତି କି ଆମେ ବି କୋଉଠି ଛାଡୁଛୁ କି ଆମକୁ ବି ପାଟି କରୁଛନ୍ତି ଆମେପା ହଉଛି ଆମେ ଯୋଉ ଗପି ହେରିକା କଲେ
ହଁ।
କଣ କହିଲ? ମୁଁ କହିଲି ଆମେ ଯଦି ଇପି ହେରା ଟିକେ ବି ଘରେ କରି ଖାଉଛୁ।
ହଁ ସେଇ ଇପି ମ୍ୟାଗି ଏଇଗୁଡାକ ଖାଲି ଚବିଶ ଘଣ୍ଟା ସେ ନାଁ ହଉଛି? କ ଖାଇ ମୁଁ ଏଇ ଯୋଉ ସାାଣ୍ଡୁଇଜ୍ ତା ବାବା କାଲି ପାରୁଟି ନେଇଆଛନ୍ତି ସାଣ୍ଡୁଇଜ୍ ଅଣ୍ଡା ସାଣ୍ଡୁଇଚ୍ ଏ ଆଇଁଷ ବା ମୁଁ ଖାଇମି ନି ସାଧା ଖାଇମି ଏଇଆ ହଉଛି। ମୁଁ କହିଲି ନଖା ଏଥର ଆମେ ଭଲ କି ଆଇଁଷ ଖାଇମୁ କହିଲା ଖାଉ ନା ମୁଁ ତ ଖାଇମିନି ଆରେ କହୁଛନ୍ତି ଛୁଆଗୁରା ଖାଲି ସବୁବେଳେ ଚିଡଉଛନ୍ତି। ସବୁ ତ ଆଜିକାଲି ଖାଦ୍ୟପେୟ ଫାୟ ପା ପାଟି କୁ ଟେଷ୍ଟ୍ ଯୋଉଟା ସିଏ ଖାଇବେ, ଆଉ ଦେହକୁ ଯୋଉଟା କଣ ଭଲ ସେ କଣ ସେଇଟା ଖାଇବେ!
ହଁ ଆମେ ସେ ବାପ ତ ଆମେ ତ ଇପୀ ଟିକେ କଲେ, ବାପା ଲୁଚେଇକି ଖାଉ ବୋଲି ବାପା ପାଟି କରନ୍ତି। ଆଉ ସେତ ଟୋଟାଲ ପାଟି କରିବେଲି ଆମେ ଟିକେ ତାଙ୍କୁ ଲୁଚେଇ ଖାଇଦହୁ। ଜାଣିଲେ ତଥାପି
ବାପ ଛୁଆ ତାଙ୍କର ଇପିକର, ଇପିକର ତାଙ୍କର କଲେଜ ଚଲା ପ୍ରାୟସ କା କଇ କଇ ମେଡିସିନ ଖାଉନା ବି ପରା ହଉଛି ବଢି ଯାଇଛି, କହି କହିକି ଖାଲି ପେଟରେ ଟେଷ୍ଟ କରିବେ। ସକାଳୁ ତ ଉଠ୍। ଉଠିବେ ତ ନାଇଁ ଦାନ୍ତ ଘସିବେ ଖାଇବାକୁ ଦେଣିକି, ସାତଟା ହେଇଥାଉ, କି ଆଠଟା ହେଇଥାଉ ରୁଟି ଭଜା କରିଥିବି। ତାପରେ କହି କହିକି ଗଲେ ଟେଷ୍ଟ କରିବାକୁ ବଢିଯାଇଛି ପୁରା କଲେଷ୍ଟ୍ରୋଲ। ଖାଉଥା ଏଥର।
ହୁଁ ହୁଁ।
ଆଉ ସେଇଆକୁ ଗଲେ ଡା ମୁଁ କହିଲି, ଡାକ୍ତର ଦେଖେଇବ ନା ପୁଣି ମେଡିସିନ କେମିତି ଖାଇବ? କହିଲେ ହଁ ଡାକ୍ତର ନମ୍ବର କରିଦେ ଯିବି ଦେଖ ଏଇ ମେଡ଼ିସିନ ଖାଇବନି ଡାକ୍ତର ଦେଖୁ ତ। ଏଇଆ ହଉ ଥା, ଖାଲି ଆଡୁ ସାଡୁ ସିଏ ବି ସେମିତି ଖାଲି ବଜାରଇ ଫାଷ୍ଟ ଫୁଡୁ ଏଗୁଡା ଖାଲି ଖାଇବାକୁ ହୁଏ। ଖାଲି ଟିକେ କହିବାରେ ଟିକେ କମଉଛନ୍ତି, ନଲେ ବଜାର ଯିବେ ମାନେ ସେ ଡେଲି ଖାଇବି। ସେ କିଣା ଏଇ ସେଇ ବୁ ଆଡୁ ସାଡୁ ଗୁରା।
ଏଇଗୁଟା କ ଖାଇକି, ବେଶୀ ଦେହ ପା ଖରାପ ହଉଚି ନା!
ଚାଳିଶ ବର୍ଷ ପରେ ହେଲା ମାନେ ତମ ଦେହକୁ ଦୁନିଆ ରୋଗ, ଏଇ ଜିନିଷ ଗୁଡାକୁ ଯେତେ ଇଏ କରିବ। ଯେତେ ଘର ଖାଦ୍ୟ ଖାଇବ ଆଉ ହୁଁ ତେଲ ମସଲା ଯେତେ କମ ଖାଇବ, ସେତେ ଦେହ ଭଲ ସେ କଣ ଶୁଣୁଚନ୍ତି। ଏଇ ତାଙ୍କୁ ଯେତେ କହିଲି, ନା ଆଉ ତମର
ମୋତେ ଭଲ ଲାଗୁଛି ସେଇ ଖାଇବାଗୁଡ଼ା।
ହଁ, ତମର ଏଇରା ବାପା ପସନ୍ଦ କରନ୍ତିନି?
ନା ଆମ ବାପା ଏଇରା ଖାଆନ୍ତିନି, ଆମେ ଖାଉଚୁ ବୋଲି ଆହୁରି ସେ ଆମକୁ ବେଶୀ ପାଟି କରନ୍ତି।
ତୁ ଆଗେ ଜଗିବୁନା। ସେ ପାଇବ! ମାନେ ଜୀବନଟା ସିନା ଥିଲେ ଖାଇବ, ପିଇବ, ମହଲରେ ଇଏ ହବ ଆଡୁସାଡୁ ଖାଇକି, ତ ଦେହରେ ରୋଗ ହେଇଯିବ ଆଉ କଣ ଜୀବନର ମୂଲ୍ୟ? କିଲ କଣ ରହିବ, ସେତେବେଳକୁ ବୁଝିବ ହୁଁ।
ଗୋଟେ ରୋଗ ହେଲା ମାନେ ତାପରେ, ତାପରେ ମାଡି ବସେ।
ଇଏ ହବ ଏଇ ବେଶୀ ତ ଏଇ ଖାଦ୍ୟ ପେୟ। ଏ ଆଉ ଏଇ ଯୋଉ ଟାଇମ ଟେବୁଲ ଲୋକଙ୍କର ଚେଞ୍ଜ ହଉଚି ବୋଲି ଏମିତି ହଉଚି, ଆଉ କଣ କି ରୋଗ! କି ରୋଗ ଏଇଖୁଣି ଯୋଉ ନୂଆ, ନୂଆ ସବୁ କେତେ ପ୍ରକାର ରୋଗ ବାହାରୁଚି, ଆଗେ କିଛି ନଥିଲା। କିଛି ନଥିଲା।
ଫାଷ୍ଟଫୁଡ ଗୁରା ବେଶୀ ବା ଖରାପ କରୁଛି।
ହଁ ବା। ସେଗୁଡା ପୋଡ଼ା ତେଲକୁ ବା ମାନେ ଯୋଉ କେମିକାଲ ମିଶା ଜିନିଷ ସିଏ କରୁଚନ୍ତି
ବାହାର ଖାଦ୍ୟ ହୁଏ, ଅପରିଷ୍କାର ଏୟା ଆଉ। ହୁଁ ଆଉ, ତମର ଆଜି କଣ ଖାଇବାକୁ ଆଣିଥିଲ?
ଆମର ଆଜି ଭାତ ଆଉ ଅଣ୍ଡା ଭୁଜିଆ, ଅଣ୍ଡା ଆମଲେଟ୍, ତାପରେ ଟିକେ ଆମ୍ବୁଲ ଝୋଳ ଥିଲା ସେଟା ଝୋଳ ନହେଲେ ତ ଭାତ ଯିବନି,
ବଢ଼ିଆ ଟେଷ୍ଟ୍ ସାଙ୍ଗ ସାଙ୍ଗେ ଝିଅ ପିଲା ସାଙ୍ଗଙ୍କର ଆଉ ଖଟା ଟା ଖଟା ତ୍ୟ ନିହାତି ଦରକାର ଆମ-ଆମ ମା ଝିଅଙ୍କର ଖଟା ପୁରା ପ୍ରିୟ,
ହଁ ଖଟା ଟିକେ ନହେଲେ ଭାତ,
ହଁ ମାନେ କିଛି ନଥାଉ ଖଟା ଟିକେ ହେଇଥିଲେ ଭାତ ଉଠିଯିବ,
ହଁ, ଆମ୍ବୁଲଝୋଳ ଟା ଟିକେ ବେଶୀ ବଢ଼ିଆ ଲାଗେ,
ହଁ ତମେ କଲ୍ କରିବନା ଏଇଖୁଣି ହ୍ୟାଲୋ?
ହଁ ନା ତମେ ଯାଅ ମୁ ଟିକେ ଇଆଳେ ଟିକେ କାମ କରିଦେବି ଘରୁ ଯିମି ଟାଇମ୍ ହେଲାଣି ମୁଁ ପଛରେ କଲ୍ କରିବି, ତମେ ଫାଙ୍କା ହେଲେ ଫୋନ୍ କରିବ ଅ ଯଦି ଫୋନକରିବ ମେସେଚ୍ କରିଦେବ,
ହଉ,
ହଁ-ହଁ ହଉ,
କୋଉଟା ଆଣିବି?